ହ୍ୟାଲୋ।
ହଁ ଭାଇ କଣ ଖବର।
ହୁଁ ସାଙ୍ଗ ନମସ୍କାଶ୍।
ହଁ ହଁ ଗ୍ରହଣ କଲି। ଆ କଣ ସାଙ୍ଗ ଖବର କଣ ଫୋନ୍ ଫାନ ନାହିଁ।
ହୁଁ କଣ ଖବର ଖବର କିଛି ଖାସ ନାହିଁ।
ଆ ଭାରି ଟେନସନ ରେ ଥିଲାଭଳି ଜଣା ପଡୁଚ କଣ ହେଇଛି କି ଯେମିତି ପୂରା କୌଣସି ପ୍ରୋବ୍ଲେମ୍ ଅସୁବିଧା ଯୋଉଥିପାଇଁ ତମକୁ ଏତେ ଟେନସନ୍ ଲାଗୁଛି।
ନାଇଁ କିଛି ଅସୁବିଧା ନାଇଁ।
ଆଉ ତାହେଲେ ତମେ ଏତେ ବ୍ୟସ୍ତ ବିବ୍ରତ ଜଣା ପଡୁଛ।
ଏଇ ଆକ୍ଚୁଆଲି ଯେ କାମ କରୁଥିଲି ନା ସେ ତ
ଓହୋ ସିରିଅସ୍ ହେଇକି କି କାମ କରୁଛ ନାଇଁ କି ସେଇଥିପାଇଁ ଟେନସନରେ ରହିଛ କାମକୁ ନେଇକି।
କାରଣ ସବୁବେଳେ ହସୁଥିବା ପିଲାଟା ଏତେ ସିରିଅସ ହେଲେ ଭଲ ଲାଗୁନି ନା। ନା ଆଉ। ଆ ନା ଯାକୁୁ ହ ତମ ହସ ଟା କିନ୍ତୁ ଲକ୍ଷେ ଟଙ୍କା।
ନାଇଁ ମ ସତରେ କି।
ହଁ ସତରେ ଲକ୍ଷେ ଟଙ୍କା ତାପରେ ତମର ମୁଁ ଦେଖୁଥିଲି ତମର ଗୋଟେ ଫଟୋ ପ୍ରୋଫାଇଲ ଫଟୋ ଅଛି। ଆ ଚୋଖା ଦେଖା ହଉଚି। ବୋହୁତ ସୁନ୍ଦର ହେଇଚି ତାପରେ ଗୋଟେ ଗୋଟେ ବ୍ୟାକ୍ ସାଇଟ ଟ୍ରୋ ମା ପଛ ପଟରୁ ଗୋଟେ ହ୍ୟାଣ୍ଡ ସମ୍ ଟୋକା ଭଳି ଦେଖା ହାଉଛ। କାରଣ ପଛ ପଟଟା ହିଁ ତମେ ଫଟୋ ଉଠେଇଛ ବହୁତ ବଢିଆ ଦେଖା ହଉଛି।
ନାଇଁ ସତରେ ନା।
ହୁଁ ତମର ହୁଁ ଫିିଚିକାଲ ଫିଟନେସ ଏଇଭଳିଆ ରହିବା ଦରକାର।
ହଁ। ରହିବ ଆଉ।
ଆଉ ତମେ ତ ଜିମ୍ ଫେମ କରୁ ଚ ଜ ଆଉ ଯେତିକି କରୁଛ ନା ନ କରିକି ଯେତିକି ଅଛି ନା ଜିମ୍ ପିଲାଙ୍କର ନଥିବ।
ଆଛା।
ହୁଁ ବହୁତ ବଢିଆ ଫିଟନେସ୍ ତମର ଅଛି। ଆଉ ବାକି ରହିଲ କିି ଖାଇବା ପିଇବା ଏ ତମେ ଖାଇବାରେ କଣ ଆଡ କରୁଛ କି ଏତେ ଭଲ ମାନେ ଏ ହେଲତି ରହୁଛ।
ଖାଇବାରେ କଣ ନର୍ମାଲ ଯେମିତି ଡେଲି ଖାଇବା କଥା ଖାଉଛି ଆଉ ଅଧିକାଟା କଣ।
ନା କାଜୁ କିସମିସ ପେସ୍ତା ଏମିତି କିଛି ୟୁଜ କରୁଚ।
ସେମିତି କିଛି ନାହିଁ ନର୍ମାଲି ଏଇ ଖାଇବା ଖାଉଛି ଆଉ।
ହୁଁ ହୁଁ ମୁଁ ବହୁତ ପତଳା ଥିଲି ମୁଁ ମୋର ଉମ ଯୋଉ ଓଜନ ଥିଲା ପଇଁଚାଳିଶ କେ ତେୟାଳିଶ ବୟାଳିଶ କେଜି। ଆଉ ମୁଁ କାଜୁ କାଜୁ, କିସମିସ ଆଉ ପେସ୍ତା ବାଦାମ ଏ ଏତେ ଖାଇଲି, ମାନେ ମାସକୁ ଦି ହଜାର ତିନି ହଜାର ଟଙ୍କାର ଖାଲି କାଜୁ କିସମିସ ଖାଇଲି। ତାପରେ ଛଅ ମାସ ପରେ ମୋର ବ ଡି ରେ ଉନ୍ନତି ଦେଖାଗଲା, ତାପରେ ମୁଁ ମୋ ୱେଟ ହେଇଗଲା ଷାଠିଏ କେଜି।
ଆଚ୍ଛା-ଆଚ୍ଛା ବଢିଆ-ବଢିଆ।
ଷାଠିଏ କେଜି ହେଲା ପରେ ତାପରେ ମୁଁ ନିଜେ କୁ ଲାଗିଲା ମୋ ଦେହ ଟା ଟିକେ ଅଧିକ ଗ୍ରୋଥ ହେଇଯାଇଛି। ଆଉ ଯାହା ଫଳରେ କି ମତେ କାମ ଧନ୍ଦା କରିବାକୁ ବି ଇଚ୍ଛା ହେଲାନାହିଁ ମୁଁ କହିଲି ଯେତିକି ଅ ପଚାଶ ରହିବା ଠିକ, ସେଥିପାଇଁ ମୁଁ ପଚାଶ କେଜି କୁ ମୋର ୱେଟ କୁ ନେଇ ଆସିଲି। ଏ ବର୍ତ୍ତମାନ ପଞ୍ଚାବନ କେଜି ଅଛି। ଆଉ କିଛି ଦିନି ପରେ ଭାବୁଛି ଆଉ ପେଟ ଟା ଟିକେ କମିଗଲେ। ମୁଁ ଟିକେ ଅଧିକ ସୁନ୍ଦର ଦେଖା ହଅନ୍ତି, ମୁଁ ଏମିତିରେ ବହୁତ ସୁନ୍ଦର।
ଆଚ୍ଛ।
ଆଉ ଟିକେ ସୁନ୍ଦର ହେଇପାରିବି, କିନ୍ତୁ ସୁନ୍ଦରତା ପ୍ରତି ଏତେ ଧ୍ୟାନ ଦେଇପାରୁନି। ଅ ଅନେକ ଗୁଡିଏ କାର୍ଯ୍ୟରେ ବ୍ୟସ୍ତତା ହେତୁ ମୋ ନିଜେ ନିଜର କେୟାର ନବାକୁ ଅସମର୍ଥ ହୋଇପଡୁଛି।
କଣ ରଚନା ଲେଖୁଛନ୍ତି ନା କଣ ହୁଁ ହୁଁ।
ଏଇଟା ହେଲା ଶବ୍ଦ ମୋର ନିଜର କଥା ମୋ ମନର କଥା।
ହୁଁ ତମର କ ତମର କଣ ଏଇଟା କଣ ଆ ଆତତ୍ମକାହାଣୀ ହୁଁ ହୁଁ ହୁଁ ଉଁ।
ଆତ୍ମକାହାଣୀ ନୁହଁ ଆତ୍ମାର କାହାଣୀ ଇଏ। ମୋର ମନର କଥା। ଆଉ ଭାବୁଛି ତମେ ଯେତେବେଳେ ବି ମତେ ଦେଖ ଦେଖା କରିବାକୁ ଆସିବ, ଯଦି ପାରିବ ଅଁ ବିଭିନ୍ନ ପ୍ରକାରର ଫଳ ମୂ ଫଳ ପୁଷ୍ପ ନେଇକି ଆସିବ।
ଫଳ ପୁଣି ଫୁଷ୍ପ କାହିଁକି ଫଳ ତ ଦି ଆସିବ ଆସିବ ପୁଣି ପୁଷ୍ପ କାହିଁକି ଆସିବ?
ପୁଷ୍ପଟା ବି ବହୁତ ବଢିଆ ଲାଗେ ମତେ।
ରେବ
ପୁଷ୍ପ ଏମିତି ଗୋଟେ ଜିନିଷ ଯାହାକୁ ଦେଖିଦେଲେ ଖାଇବାକୁ ଇଚ୍ଛା ହୁଏନି। ଖାଲି ଦେଖି ଦେଖିକି ରହିଯିବ ମଣିଷ ଆଉ ମତେ ସବୁ ଫୁଲ ଅପେକ୍ଷା ଗୋଲାପ ଫୁଲଟି ମୋର ଭାରି ପସନ୍ଦ।
ହଁ।
ସେଇ ଗୋଟିକ ତ ମୁଁ ତମ ଠାରୁ ନେଇପାରିବି କି ନାହିଁ କିନ୍ତୁ ତମେ ମନ୍ଦର ଫୁଲ ଦିଟା ଆଣିକି ଦବ।
ହୁଁ।
ଟରାଟ, ମନ୍ଦାର, ମଲ୍ଲୀ। ରଜନୀ ଆଉ ରଜନୀଗନ୍ଧା, ଗୋଲାପ ତମ ପାଇଁ ସେଟା ଉ ଗ୍ରହଣୀୟ ନୁହେଁ। ଆଉ ସେଟା କେବଳ ତମେ ତମର ଉମ ଆସୁଥିବା ଆମାନେ ଆସିବାକୁ ଥିବା ତମର ପତ୍ନୀକୁ ଦେଇପାରିବ, ସେଥିପାଇଁ ସେ ଜିନିଷ ମୁଁ ଗ୍ରହଣ କରିପାରିବି ନାହିଁ, ଆଉ ଯଦି ପାରିବ ତମ ହାତରେ ଦିଟା ସୁନ୍ଦର ସୁନ୍ଦର ଉଁ ମାନେ ମନ୍ଦାର ଫୁଲ ଆଣିବ।
ମନ୍ଦାର ଫୁଲ। କଣ ଠାକୁରଙ୍କ ଉପରେ ଚଢେଇବି କି?
ତମେ ନେଇଆସିବ ମୁଁ ଯୋଉଠି ଚଢେଇବା କଥା ଚଢେଇ ଦେବି।
ଆଚ୍ଛା ଆଛା।
ହେଲା ତମ ଠାରୁ ମୁଁ ଆଉ ଅଧିକ କିଛି ବି ଚାହୁଁନି ତମର ଖର୍ଚ୍ଚ ହେଲେ ମୁଁ ତମ ପଇସା କଣ ମୋ ପଇସା ନୁହେଁ। ଆ ତମ ତମ ଘର କଣ ଆମ ଘର ନୁହେଁ।
ଆଚ୍ଛା।
ଆଉ ତମେ କଣ ଆମ ଘର ପୁଅନୁହଁ।
ହୁଁ।
ତମର ଯା ମୋର ମୋର ଯାହା ତମର ଆଉ ତମର ଯା ଆମର ଆଉ।
ଆଚ୍ଛା ଆଛା ଏମିତିକି।
ହୁଁ ଯା ହଉ। ତମେ ମାନେ ମୁଁ ଯେତେ ଜଣ ସାଙ୍ଗ ଅଛନ୍ତି ତମ ସାଙ୍ଗରେ କଥା ହେଲେ ମୋ ମନ ଟା ବହୁତ ଖୁସି ଲାଗେ ଏଇଥିପାଇଁ କାରଣ ମୁଁ ଯେତେ ଦୁଃଖରେ ଥାଏ ଟିକେ କଥା ହେଇଗଲେ। ତମର ସେ ମିଠା ମିଠା କଥା ଶୁଣିଦେଲେ ମୋ ପେଟ ବୁଡିଯାଏ।
ଆରେ ବା ଏମିତି କି?
ନାଇଁ ସତରେ ତମ ତମର କ କଥା ଟା ବହୁତ ଭଲ ଲାଗେ ଏଇଥିପାଇଁ କାରଣ ତମର ସେତିକି ଉଁ ଦକ୍ଷତା ଅଛି ଜଣକୁ ହସେଇ ପାରିବ ତମେ। ସମସ୍ତେ ସେଇ ଜିନିଷ ଟା କରିପାରନ୍ତିନି ଯୋଉଟା ତମେ କରିପାରୁଛ।
ଆଚ୍ଛା।
ହୁଁ ହୁଁ ତମ ସବୁ କ୍ଷେତ୍ରରେ ମୁଁ ଲକ୍ଷ୍ୟ ରଖିଛି। ତମ କଥାବାର୍ତ୍ତା ହଉ। ତମେ ପୁଣି ଜାଗା ଦେଖି ଯୋଉଳି ଯୋଉଠି ଯୋଉ ଭଳିଆ କଥା ହେଇପାରିବ ସେଇଠି ହିଁ ତମେ କହିଥାଅ ଯୋଉ ଟାଇମ ରେ ଯୋଉ ଭଳି ବ୍ୟବହାର କଥାବାର୍ତ୍ତା ଦରକାର ସେଇଠି ହିଁ କରିଥାଉ।
ହଁ।
ତମ ସାଙ୍ଗ ମାନଙ୍କ ପାଖରେ ସାଙ୍ଗମାନ ସାଙ୍ଗ ମାନଙ୍କ ଭଳି ବ୍ୟବହାର ବଡ ମାନଙ୍କର ବଡ ମାନଙ୍କ ବ୍ୟବହାର ଆଉ ମୋର ମୁଁ ଭାବେ ବେଳେ ବେଳେ ଆରେ ଆମ ସାଙ୍ଗରେ ତ ଏତେ ଭଲ ସେେ ମିଶୁଛି ଏଇଭଳିଆ କଥା ହଉଚଛି ଆଉ କାହା ଆଗରେ କହିବନି। କିନ୍ତୁ ମୁଁ ସେଇଠିକି ଲକ୍ଷ୍ୟ କଲି। ତମେ ସେମିତିଆ ନୁହେଁ ତମେ ଆମ ସାଙ୍ଗରେ ସିନା ଏମିତି ମାନେ ଥଟା ମଜାରେ କଥା ହେଇଯାଉଛ ବଡ ମାନଙ୍କୁ ଭାରି ସମ୍ମାନ ତମର ଏଇଟା କିଏ ବିଶ୍ଵାସ କରୁ ନ କର ମୁଁ ଏଇଟା ଲେଖିକି ଦେଇଦେବି।
ଆଚ୍ଛା।
ହଁ ଆଉ ତମର ଯାହା ହଉ ତମର ତ ଏମିତିରେ ବହୁତ ନଲେଜ ଅଛି ଯେ ତମେ ସବୁ ଜିନିଷ ବୁଝିପାର। ମୁଁ ସେଇଥିପାଇଁ ତମ ଠାରୁ ବହୁତ କିଛି ଉପଦେଶ ପ୍ରାୟ ମୁଁ କୌଣସି କାମ କରିବା ପୂର୍ବରୁ ତମେ ପଚାରିଲେ ଏଇଟା କରିବା କି ନାଇଁ?
ଉପଦେଶ କାମ କଣ?
ଉପଦେଶ ଏଇଥିପାଇଁ ନିଏ କାରଣ ସତରେ ତମେ ଭଲ ଉପଦେଶ ଦିଅ ଗୋଟେ। ଉପଦେଶ ଦେଲା ପରେ ମୁଁ ସେ ଜିନିଷ ଟାକୁ ଲକ୍ଷ୍ୟ ରଖିଛି ସେ ଜିନିଷଟା କଲେ ମୋର ଅସୁବିଧା ହୁଏନିଁ। ହେଲା ସେଇଥିପାଇଁ ସେଇ ଜିନିଷ ଟା ମୁଁ କରିବାକୁ ଚାହେଁ ଆ ଆଜିିକାଲି ତ ସାଙ୍ଗ ବହୁତ ଅଛନ୍ତି ହେଲା କିନ୍ତୁ ତମ ଭଳି ସାଙ୍ଗ ମୁଁ ଦେଖିନି। ହୁଁ।
ଆଛା।
ଯଦି ହବ ମୁଁ ଭାବୁଚି ଆଉ ତୋମକୁ ମୁଁ କଉଥିଲି ତ ତୋମେ ଆମ ଘରକୁ କେବେ ଆସ। ଆଉ ବୁଲାବୁଲି କରିବା ଆଉ। କିଛି ସମୟ ବିତେଇବା, ବିତେଇକି କଥାବାର୍ତ୍ତା ହେଇକି ଆମର ନୂଆ କିଛି ପ୍ଲାନ୍ କରିବା ଯୋଉଟା କି ଆମ ଭବ ଷ୍ୟତ ପାଇଁ ଭଲ ହବ। ଯେହେତୁ ଜାଣିଚି ତୋମେ କଣ? ତୋମେ ଜାଣିଚ ମୁଁ କଣ? ତ ଭବିଷ୍ୟତ ଉନ୍ନତି ପାଇଁ ଜଣେ ଜଣଙ୍କର ଉପଦେଶ ଗ୍ରହଣ କରିବା ନିହାତି ଦର କା
ତାପରେ ତାପର ହବା।
ତୋମେ ଟି ତମେ କିଛି କହିବ, ମୁଁ କିଛି କହିବି, ସେଇ ଜିନିଷ ଟାକୁ ଆମେ ଦେଖିବା କୋଉଟା କେତେ ଠିକ। ତ ସେଇଆକୁ ଆମେ ନେଇକି କୌଣସି ଗୋଟେ ଅ, ଉଁ, ଯୋଜନା ବନେଇକି ଆମେ କୌଣସି ବ୍ୟବସ ସାୟ ଗୋଟେ ଆରମ୍ଭ କରିବା ବୋଲି ମୁଁ ଭାବୁଚି। ବାହାରୁ କିଛି ଜିନିଷ ମଗେଇକି ଆମେ ଯଦି କୌଣସି ଗୋଟେ ଜାଗାରେ, ଆମେ ଗୋଟେ ଆଁ, ସେଠି କାମରେ ଲଗାନ୍ତି ତ ସେଟା ଆମର ଲାଭ ଲାଭ ରେ ରହିବା ନା। ତ ସେଇଥିପାଇଁ ତୋମର ସେ ସ-ଉପଦେଶ କାହିଁ ଗ୍ରହଣ କରଚି। ତୋମର ତୋମେ ଭଲ ଉପଦେଷଟାକୁ ବ୍ୟବହାର କରିପାର। ପିଲା କୋଉ ବାଟରେ ସେଟା ବ୍ୟବହାର କଲେ କେତେ ଉନ୍ନତି ହବ ସେଟା ତୋମ ଭଲ ଭା
ମାନେ କଣ ବହି ଫହି ପଢି ଦେଇ ଆସଛ କି?
ଏସ୍ ନା ବହି ନୁହେଁ ଏଇଟା ମୋ ମନର କଥା, ଏଇଟା ମୋ ମନର କଥା। ଏମିତି କିଛି କଥା ନାହିଁ ଯୋଉଟାକୁ ମୁଁ ବହି ଭଳି କହୁଥିବି ନା, ବହି ନୁହେଁ ଏଇଟା ମୋ ମନର କଥା। ତୋମେ ଯଦି ନିଜେ ନିଜକୁ କେତେ ଜାଣିଚ ମୁଁ ଜାଣିନି। କିନ୍ତୁ ଯେତିକି ତୋମ ସହିତ ମିଶିଚି ଏଇଟା ହେଲା ମୋ ମନ ମନର କଥା ହେଲା।
ହେ, ହେ, ହେ। ଆସ୍ତେ, ଆସ୍ତେ, ଆସ୍ତେ। ଏତେ ଜୋରେ ଯେମିତି ଗାଇ ହଉଚ ତୋର ମାନେ ଯେମିତି ବସ୍ ସ୍କୁଲ୍ ରେ ଯେମିତି ରଚନା ପଢା ଯାଏନି?
ରଚନା ନେ ଟା କଣ ମୁଁ କ ଗାଈ ନା ବର୍ଷା ଋତୁ ମୁଁ ରଚନା ନିଜର ନେଖିବି ନା। ମୁଁ ଗୋଟେ ମଣିଷ, ମୋର ବି ଗୋଟେ ମନ ଅଛି।
ଏ ଭଗବାନ, ମନ ଅଛି, ମନ ହୃଦୟ ସବୁ ଅଛି ତୋମର ନା କି?
ମୁଁ ବି କିଛିି ଏଁ, ଅଁ, ଅନ୍ୟ ବିଷୟରେ ଭଲ କହିବାକୁ ଚାହେଁ। କାହିଁକି ମୁଁ ଜାଣିଚି ଅନ୍ୟ ମାନେ କେମିତି କିଏ ମୋ ସାଙ୍ଗରେ ବିଏ ବୋ ବ୍ୟବହାର ଆଚାର କରେ ତାକୁ ନେଇକି ମୁଁ ସେଟା କହିବାଟା କଣ ଭୁଲ, କୁହ? ମୁଁ କହି ମନର କଥା ଯା ଯା ବିଷୟରେ ଯା ଜାଣିଚି ତାକୁ ମୁଁ ଓପନଲି ମାନେ ଖୋଲା ଖୋଲି କହିଦେଲେ ମୋ ମନ ଟା ପୁରା ହାଲ କା ହେଇଯିବ, ମୁଁ ଜାଣିବି ଯେ ହଁ ମୋ ମୋ ସାଙ୍ଗ ଟା ମୋ ପାଇଁ ହୀରା ଖଣ୍ଡେ। ବା ଯିଏ ଯା ଭାବୁ ମୋ ସାଙ୍ଗ ଟା ଏକ ନମ୍ବର୍ ସେ ଯିଏ ଯା କହିଲା ମୋର କଣ ହେଇଗଲା, ଆଉ
ଆଜି କଣ? ଆଜି କଣ ଏତେ ପ୍ରଶଂସା ଏତେ ବ୍ୟାକୁଳତା କଣ ପାଇଁ?
ଏ ବ୍ୟାକୁଳ ତ ମୁଁ ଗୋଟେ କଥା ଲକ୍ଷ୍ୟ କନି, ତୋମ ମନରେ ସ୍ଵାର୍ଥପରତା ନାହିଁ।
ଆଚ୍ଛା।
ନିଷ୍ଠା ଆଉ ନ ମାନେ ତ୍ୟାଗର ପ୍ରତୀକ ତମେ।
ହୁଁ।
ସେଥିପାଇଁ ମୁଁ କହୁଥିଲି ଆଉ। ଆଉ କେବେ ଆମ ଘର ଆଡେ ଆସ ଚା କପେ କପେ ପିଇବା ଆଉ ଭାବିଛି ତମକୁ ଏଇ ଚା ଗୋଟେ ଭଲ ଚା କଡକ ବାଲା ଚା କରିକି ଦେବି ଯୋଉଥିପାଇଁ କି ତମେ ବି ବହୁତ୍ ଖୁସି ହବ। ଆଉ କେବେ ତ କିଛି ଦେଇପାରୁନି ଆଉ ସେଥିପାଇଁ ଭାବିଛି ଚା ଟୋପେ ଦେବି ଆଉ।
ବାବା ରେ ବାବ୍।
ହଁ ନିହାତି କିଛି ଅସୁବିଧା ନାହିଁ ମୁଁ ସବୁବେଳେ ରେଡି ଅଛି। ଚା ଚା ଦବାକୁ। ଦରକାର୍ ପଇଲେ ଭଲ ଭଲ ଖାଇବାକୁ ନେଇ ଦେବି। ନିଜ ହାତରେ ବନେଇକି ଦେବି।